ହୁଁ କଣ କରୁଛୁ?
ଶୁୁବୁ ଉବୁ ଏଇ ବସି ଖୁସି ସହିତ ଗପୁଥିଲି ଆଉ
ହୁଁ ଖୁସିର ସରିଗଲାଣି ବା
ହୁଁ ସୁବେଚ୍ଛା।
ହୁଁ କଜାର ଟା
ଚାଟାକନି
ଚାରିଟା ଏକାଉଣ୍ଟରେ ସାର ଦେଲାଣି?
ହୁଁ ତୁ ରହ ପାଟିକର୍ ନା ଛାଡି ଯୋଉ କଣ କ ବୁ କହିଲୁ କଣ ଖାଇଥିଲୁ?
ଖାଇଥିଲେ ବିସ୍କୁଟ ଖାଇଥିଲି।
ସକାଳେ
ସକାଳେ ଭାତ ଚିକେନ ତରକାରୀ
ଓହୋ ଚିକେନ ତୁ କରିଥିଲୁ ନା କିଣିିକି ଆଣିଥିଲୁ
ହୁଁ ନାଇଁ ମୁଁ ମୁଁ କରିଥିଲି।
ଓ ହୋ ତାହେଲେ ଆଜି ସକାଳେ ହେଇଗଲା ମାନେ ଆଉ ଆଜି କିଣିକି ଖାଇବୁ ଆଜି ଘରେ ହିଁ ଖାଇଦବୁ।
ହଁ ଆଜି କରିଦେଇଛି ଭାତ ଏକାଥରକେ କରିଦେଇଛି ଦେଖିଆ ଯଦି ଭାତ ଯଦି ଖରାପ ହେଇଯାଇଥିବ ରୁ ରୁଟି ଆଣିବି ଚିକେନ ତରକାରୀ ତ ଅଛି ଆଉ
ହ ଭାତ ଖରାପ ହବନି ହଁ ତୋ ତୋରାଣୀ ତୋରାଣି ନଥିଲେ ଭାତ ବି ଖରାପହେଇଯିବ ଭାତ ଟିକେ ପାଣି ମାରିଦେଲୁନି
ନାଇଁ କୁ ଇଏ ରଖିଛି ଇଏ ଖାଇବି ବି ବୋଲି।
ଶୁଖିଲା ରଖିଛୁ
ଶୁଖିଲା ହଁ ଶୁଖିଲା ରଖି ଶୁଖିଲା ଭାତ ଖୀରବି
ହଁ।
ହୁଁ।
ଏ ଭଳି ଆଉ।
ହୁଁ ଆ
ଆଉ ତୁ କୋଉ ଜାଗା ଯାଇଛୁ ବଲୁ ବୁଲିବା ପାଇଁ ସୀମାଞ୍ଚଳ ତ ଯାଇଚୁ। ଆଉ ଏବେ ଯୋଉ ଯାଇଥିଲୁ ଯୋଉ ବ। ବୈଦ୍ୟନାଥ ଆଉ ଆଉ କୁଆଡେ ଯାଇନୁ?
ଆଉ କୁଆଡେ ଯାଇନି ବା ଯିବି ଆଉ।
ନା ନା ତୁ ଯୋଉ ଯାଇଥିଲୁ ପୁରୀ ଯୋଉ ପପୁ ଭାଇ ତୁ ଆଉ ସବୁ ଦୀପୁ ଭାଇ ତପୁ ଭାଇ ସବୁ ଯାଇଥିଲ
ହୁଁ।
ତୁ ଯାଇକି ଯୋ ସେଠି ଯୋଉ ଫୋଟୋ ଉଠେଇ ନଥିଲୁ ଗୋଟେ ଘରେ ଯାଇକି ଜଗାର ମନ୍ଦିର ଟା ଆସୁଥିଲା।
ହୁଁ ହଁ ହୁଁ।
ସେଇଟା କୋଉ ଜାଗା କଣ?
ସେଇଟା ଜଣଙ୍କର ଘରଟା ତା ଘର ଉପରେ ଯାଇକି ଫଟୋ ଉଠେଇଥିଲୁ।
ମାନେ ସେଠି କଣ କିଏ ଚିହ୍ନା ଅଛନ୍ତି?
ନାଇଁ ମାଉସୀ ରହୁଥିଲା ନା କାର୍ତ୍ତିକ ମାସ କରୁଥିଲା।
ଓହୋ।
ହୁଁ।
ତ ସେଇଠିକି ଯାଇକି ଫୋଟୋ ଉଠିକି ଆସିଥିଲ।
ହଁ ସେଠି ଫଟୋ ଉଠେଇଥିଲୁ।
ହୁଁ ତାପରେ ଏବେ ଯୋଉ ଚେତନ ଭାଇ ନା କଣ କରୁଚି।
ଚେତନ
କୋଉ ଜାଗାରେ?
ଚେତନ।
ହଁ।
ଚେତନ କରୁଚି ଆମର ଏଇଠି ହୁଁ ପୁଣେ।
ପୁନେରେ କୋଉ ଚାକିରି?
ସେଆଡୁ ଟ୍ରାକ୍ଟର କମ୍ପାନୀଟା ରେ ଅଛି।
ଓହୋ ମୁଁ ଯୋଉ କହୁଥିଲି କି ଭାଇ ମନେ ଅଛି ଆମେ ଯୋଉ ଗାଁ ଥରେ ଯାଇ ଥିଲେ ଅଜା ଘରକୁ ସେଇ ଆମେ ଚେତନ ଭାଇ କ ଏଇ ଚୈତନ୍ୟ ଚୈତନ୍ୟ ଭାଇ ଚିଢଡଉନଥିଲେ?
ହୁଁ ହୁଁ ହୁଁ।
ତୁ ଏବେ ଆଗକୁ ଡାକୁଥିଲୁ ଚୈତନ୍ୟ?
ହୁଁ ହୁଁ ହୁଁ।
ହୁଁ ଚେତନ ଭାଇ ତୋଠୁ ବଡ ନା? ତ ଚ ଚେତନ ଭ ଚେତନ ଭାଇ ତୋଠୁ ବଡ ନା ସାନ?
ସାନ।
ଓହୋ।
ହୁଁ।
ଆଗ ଗାୟତ୍ରୀ ଦିଦି ତାପରେ ତୁ ତାପରେ ଚେତନ ଭାଇ। ଓହୋ।
ହୁଁ।
ଓହୋ। ଆଉ ଅଜା ଆଇ ଗ ମୁଁ ତ ଯାଇଥିଲି ତିରୁପତି ଯାଇଥିଲି।
ହୁଁ।
ତାପରେ ପଦୀ ପୁଣ୍ଡୁଚେରୀ ଯାଇଥିଲି ଯୋଉ ପୁଦୁଚେରୀ ପଣ୍ଡିଚେରୀ ହୁଁ ଆଉ ଯୋଉ ଆମର ଚେନ୍ନାଇରେ ଗୋଟେ ଲକ୍ଷ୍ମୀ ମନ୍ଦିର ନାଇଁ।
ହୁଁ
ସେଇ ଜାଗାକୁ ଯାଇଥିଲି ଆଉ ଆମର ଧୋ ଧଉଳି ଯାଇଛି
ହୁଁ
ନନ୍ଦିନୀ ଯୋଉ ନନ୍ଦିନୀ କହୁଛି ନନ୍ଦନକାନନ ଯାଇଛି
ହୁଁ ଆଉ
ଆଉ ଲିଙ୍ଗରାଜ ଯାଇଛି ବିନ୍ଦୁ ସାଗର ଯାଇଛି ତାପରେ ସ୍କୁଲ ପିକନିକ ସବୁଆଡେ ଯାଇଛି ମୁଁ ସ୍କୁଲ ପିକ୍ନିକ ପ୍ରତିିବର୍ଷ ଯାଇଛି ଖାଲି ଗୋଟେ ବର୍ଷ ଯାଇନଥିଲି ସେଇଟା ହେଲା କୋଉ ଜାଗା କହିଲୁ ଆମର କଣ୍ଟ ନୀଳ ମାଧବ
ଆଚ୍ଛା କଣ ପାଇଁ ଯାଇନଥିଲୁ କଣ ପାଇଁ ଯାଇନଥିଲୁ
ନା ମୋର ଇଏ କଣ ହେଲା ମୁଁ ଗଲିନି ଘରେ ମନା କଲେ ଗ ମାମା ଯାଆନା ବୋଲି ମୁଁ ମାନେ କହିଲି ଆଉ ପ୍ରେସର କଲିି ମୁଁ ଯଦି କଥା ଯିଦି ଧରି ବସିଥାନ୍ତି ମାମା ଯିବି ଯିବି ଯିବି କହିଲେ ମାମା ମତେ କହ ଥ ଯା ବୋଲି ଆଉ ସେ କହିହିଲଥିଲେ ମୋର ବି କଣ ଇଚ୍ଛା ହେଲା ନାଇଁ ମୁଁ ଯିବିନି ଏଥବେ ଯା ଯାଇନଥିଲି ତାପରେ କିନ୍ତୁ ମୁଁ ଯୋଉ ବର୍ଷ ଯାଇନଥିଲି ସେଇ ଟାଇମରେ ମାନେ କଣ କହିଲୁ ସ୍କୁଲ୍ ରେ ପିକନିକ୍ ମାନେ ଯୋଉ ସେଠି ଓ କଆଣ୍ଟିଲ ପାଖରେ ଗୋଟେ ପୋକ ନଦୀ ଟା ନାଇଁ
ହ
ସେ ଯୋଉ ବୋଟିଂ ସିଷ୍ଟମ ହଉଛି
ହଁ ହଁ ହଁ
ହଁ ସ୍କୁଲରେ ଗୁରୁଜୀ ମାନେ ପିଲାମାନଙ୍କୁ ସେଟା ମହାନଦୀ
ହଁ
ପିଲାମାନେ ସେଇଠି ବୋଟିଂ କରିଥିଲେ।
ହଁ ସେଟା ମହାନଦୀ ସେ ପାଖରେ ଗୋଟେ ଇଏ ବିଷ୍ ଙ୍ଗ ମନ୍ଦିରଟା ହେଟି ଗୋଟେ ଅଛି
ହୁଁ ମୁଁ ତ ଯାଇନି କେବେ ନା ତ ମୁଁ ଜାଣିନି ସେ ବିଷୟରେ ଆଉ ଲଢୁ ବାବା ଯାଇ କିନ୍ତୁ ମୋର ବି ମନେ ନାହିଁ ଲଡୁ ବାବା କଥା ଆଉ ମାନେ ଯେତେବେଳେ ଆମେ ପିସ୍ ମାନ ଘରେ ଥିଲୁ ସେ ପିସ୍ ସାଙ୍ଗେ ଯାଇଥିଲା ତାପରେ ତ ମୁଁ ତ ଯାଇନି ଏତେ ଭଲରେ କିନ୍ତୁ ଲଡୁଆବ ଯାଇଥିଲି ଏଇ ଯତ୍ନୀ ପଣ୍ଡାର ବାହାଘର ବେଳକୁ
ହ
ହଁ ହଁ ଆଉ ତୁ?
ଜତିନି
ଏଇ ଯୋଉ ମନେ ଅଛି ଯୋଉ ପିଇସା ଯେତେବେଳେ ମରିଗଲେ ଯୋଉ ଭୋଜି ହଉଥିଲା ମତେ ଇଏ ବାଡ଼ିଲନି ପିଙ୍କୁ ଭାଇ ପିଙ୍କୁ ବାଡେଇ ନଥିଲା
ମୋ ମନ ନାହିଁ
ହଁ ଦୁ ତୁ ପିଇସା ମଲାଣି ଯାଇନି ସିଏ କଣ ଏମିତି ମଜା ଫଜାକ ଲାଗିଲା ମୁଁ ଗୋଟେ କଣ କହଦାକୁ ବାଡେଇଲା ଆଉ ମତେ
ହଁ ଯୋର ବାଡେଇଲା
ହଁ ଗାଲକୁ ଢଉକିନ ମାରଥିଲା ମୁଁ କାନ୍ଦିଥିଲି ସେଇଠି ତାପରେ ଆସିକି ମନେ ହେଲା
ଆଚ୍ଛା
ହଁ ବାଡେଇଥିଲା ମତେ ଆଉ
ହୁଁ ତ ଯ ମାଟା ଖାଇ ତୁ ମାଟା ତୁ ମାଡା ଖାଇବା ଭଳିଆ ହଉଛି ମାଡ ହଉନି କଣ
ତା ବୋଲି ଏମିତି ବିନା କାରଣରେ ବାଡେଇବ ମତେ ସିଏ।
ହଁ ବିପିନ୍ ଭା
ତୁଇ ମତେ ବାଡିଆ ଆଇଲୁ ତୁ ଆସେ ନ ବାଡେଇବି ମତେ ତୁ କହିବୁ।
ମତେ କାଇଁ ବାଡେଇବ ତତେ ବାଡେଇବି ଆ
ହୁଁ ତତେ ଟେକି କି କସିଦେବି ହେଡିଆରେ
କିଏ ତୁ ଫୋପାଡିଦବୁ ଖାଇବୁ ଖାଇବୁ ଗାଲକୁ
ହୁଁ ଭାରି ଗାଲ କୁ ମାରିଲା ବାଲା ହେଇଚୁ ଆଉ
ଆଉ କଣ ଖାଇବୁ ଥେନ୍ତିଆ। ଜାଣିନୁ ମୁଁ ବହୁତ ଷ୍ଟ୍ରିଟ୍।
ହୁଁ ଛେନା ଗୁଡଟା ଷ୍ଟ୍ରିଟ୍ ହିଁ ହିଁ ହିଁ ହିଁ ତୁ କେତେ ଷ୍ଟ୍ରିଟ୍ ଆମେ ଜାଣିଚୁ।
ଉଁ ନା! ! ! ! ! ! ! ! ! ! ଏମିତି କଣ ହଉଚୁ?
ହୁଁ ହୁଁ ହୁଁ ହୁଁ ତୁ ଆରି ଷ୍ଟ୍ରିଟ୍ ଆଇଲୁ ଆଉ, ତୁ କାଇଁ ଲାଗୁନି ତ କୋଉ ଆନ୍ଗେଲ୍ ରୁ ଷ
ଉଁ ହୁଁ ମୁଁ ବହୁତ ଷ୍ଟ୍ରେଟ୍।
ଷ୍ଟ୍ରେଟ୍ ଷ୍ଟ୍ରେଟ ଫରୱାର୍ଡ?
ଷ୍ଟେର୍ଟ୍ ନାଇଁ।
ଓହୋଲ କଁଣ ଟା ଷ୍ଟ୍ରିଟ ଗୁଣ ତୋର ଅ ଛି ମତେ ଟିକେ କହିଲୁ ତୁ କଁଣ ଟା ଏମିତି କରିଚୁ?
ବହୁତୁ ଷ୍ଟ୍ରିଟ୍ ବହୁତ ଷ୍ଟ୍ରେଟ୍।
ଆଚ୍ଛା।
ହୁଁ।
ଆଉ ତୋ ସାଙ୍ଗମାନେ କିଏ ଫୋନ କରିନାହାନ୍ତି?
ଜଣେ କଲ କରିଥିଲା ଆଜି କଥା ହେଇଥିଲି।
ଆଉ ପୂର୍ଣ୍ଣିମା କିଏ?
କୋଉ ପୂର୍ଣିମା?
ଯାହା ସହ କଥା ହଉଥିଲୁ।
ପୂର୍ଣ୍ଣିମା ସହିତ ତ କଥା ହେଇନି। ବାୟାଟା କିରେ? ବାୟା ଟା କିରେ ତୁ?
ନା ମୁଁ ବାୟାନୁହେ ମୁଁ ଠିକ୍ ଅଛି।
ଉୁଁ ପୂର୍ଣ୍ଣିମା କିଏ କଥା ହେଇନି ତ କାହା ସହିତ ମୁଁ।
ତୁ କଥା ହଉନୁ ଯିଏ ଯାହାକୁ
ସିଏ ସିଏ କେତେ କେତେ ଜଣଙ୍କ ନାଁରେ ଚିଡଉଚି ତା ବୋଲି କଣ ସମସ୍ତେ ଗାଲଫ୍ରେଣ୍ଡ
ହଁ କଁଣ କହୁଚୁ?
ଉଁ ସେ କେତେ ନାଁ ରେ ଚିଡେଇବ ତା ବୋଲି କଣ ସମସ୍ତେ ଗାଲଫ୍ରେଣ୍ଡ?
ଓହୋ।
ହୁଁ ଜାଣିପାରୁନୁ ଆଉ ଛୋଟ ପିଲା ଟା ଆ ଛୋଟ ପିଲା ଟା ବାୟା ମନ
ହଁ ହଁ।
ହୁଁ ଟିପୁନୁ ତତେ ବହୁତ ଖୋଜୁଚି।
କଁଣ ପେଇଁ ଖୋଜୁଚି ମୋତେ ଏ ସିଏ ମୋ ଡ୍ରେସ ପିନ୍ଧିବ ତ ସେଥିପାଇଁ ମତେ ଖୋଜୁଚି
ହୁଁ ଆଛା କ ଜାଣିନ? ଯାଇର ବୟ ଫ୍ରେଣ୍ଡ କିଏ ବୋଲି ପଚାରୁଥିଲା?
ଓହୋ।
ହୁଁ କହିଦେବି କି? ଉଁ।
କହିଦବୁ ଆ ଭ ମତେ କହିଦବୁ ଆଉ କଥା ହଁ।
ଆ ହଉ।
କାଁ କାଲି କାଲି ସେ ଦେଖ ତୁ କହିଲେ ମୁଁ ତ କଥା କହିଦେବି ଆଉ ମୋ ଭାଇ ଏମିତି କଥା ହଉଛି ବୋଲିି ଝିଅ ପିଲାଙ୍କ ସହ
କା କୋଉ ଝିଅ ପିଲା ସହ କଥା ହେଲି?
ଏଇ ଯୋଉ ଯାହା ଏବ ଯୋଉ କେତେ ଦିନ ତଳେ ଗୋଟେ ଇନଷ୍ଟାଗ୍ରାମ ଗୋଟେ ଝିଅ ଫଟ ଦେଇନଥିଲେ ଷ୍ଟାଟସ
ସିଏ ମୋ ସାଙ୍ଗ।
ସିଏ ତୋ ସାଙ୍ଗ କୋଉଠିକାର ସାଙ୍ଗ?
ହଉ କ ସେ ସାଙ୍ଗ ତାର ବୟଫ୍ରେଣ୍ଡ ଅଛି। ଫଟୋ ଛାଡିଦେବି ତା ବୟଫ୍ରେଣ୍ଡର ତାର। ତ ତ କଣ ହେଲା? ତୁ ଯୋଉ ତୋ ଯୋଉ ଭାଇ ମାନ ତ ସେଇଟା କିଛି ନୁହଁ ତ। ଉୁଁ ନ ଦେ କିଏ ତତେ କହୁଛି?
ଆଚ୍ଛା। ଆଛା ଆଚ୍ଛା ଆଉ ଆଉ ଆସିବେ ଯେତେବେ ଯିବେ ପୁରୀ ଯିବା।
ସେଠି ଗ୍ରାମ ନାଚ ହୁଏ ଆଉ
ତା ପରେ ପୁରୀ ଯିବା ଆଉ ବୁଲିଆ। ଆଉ ଭାଉଜକୁ ଟିକେ ନେଇକି ଆସିବୁ ଭାଉଜକୁ ଜେଲରୁ ଟିକେ କାଢି ଦବୁ।
ଯେହେତୁ ଆସିବନି। ଆଁ
କାହିଁକି?
ତମେମାନେ ବାହା ହେଇ ଗଲା ପରେ ସେ ଆସିବ।
ଆଉ ଆମେ ବାହାହେଇକି ନ ଗଲା ପର୍ଯ୍ୟନ୍ତ ଆସିବ
ଟିକେ ଲାଇନ୍ ରେ ରହିଲୁ।
ନା ଲାଇନରେ ରୂହା ରୁହି ନାଇଁ ତୁ ସ କହି ଚାଲ କହି ଚାଲ? ହୁଁ